ହ୍ୟାଲୋ ହେଲୋ ହେଲୋ ହିଁ କୁହନ୍ତୁ। ତମେ କେମତି ଅଛ।
ହଁ ମୁଁ ଭଲ
ତମେ କେମତି ହଁ ମୁଁ ମଧ୍ୟ ଭଲ ଅଛି।
ଆଉ ଆଜି ତୁମର ଦିନଟା କେମିତି କଟିଲା।
ଦିନ କେମିତି କଟିଲ ଭଲରେ କଟିଲା ଆଜିର ଦିନ। କିନ୍ତୁ ସନ୍ଧ୍ୟାବେଳେ ଟିକେ ବର୍ଷା ହେଲା। ସନ୍ଧ୍ୟାବେେଳେ ମାର୍କେଟ ଯିବାର ଥିଲା କିନ୍ତୁ ଯାଇ ହେଲାନି ଆଉ।
ଓହୋ ସେଥିପାଇଁ ତ ମନ
ଓ ହୋ ସେଥିପାଇଁ ତମ ମନରେ ଦୁଃଖ ହେଇଯାଇଥିବ ଆଉ। ହଁ ବା କେତେ ସଉଦା ପତ୍ର ବି ନାହିଁ ପୁଣି କାଲି ସକାଳୁ ସକାଳୁ ଯିବା ପାଇଁ ପଡିବ।
ହୁଁ। ହଁ।
ଭଲ କଥା ତା ତ ତୁମେ ରୋଷେଇ ବି ଶିଖିଛ ନା।
ହଁ ସେମିତି ଆଉ ଯାହା ଖାଏ ବନେଇଦି।
ଆଉ ଆମର ଯୋଉ ଓଡିଆର ଖାଦ୍ୟ ଅଛି ତମେ ସେଇ ଖାଦ୍ୟ ଭିତରୁ କଣ ଭଲ ବନେଇ ପାର।
ହୁଁ ଭଲ ଆଳୁ ଭଜା।
ବଢିଆ ବହୁତ ସୁନ୍ଦର ସହଜ ରେସଟ ହଉ ଆଉ।
ସେଇଟା ସେଇଟା ସହଜରେ ବନିଯାଏ ନା।
ହଁ ହଁ ସେଥିଲାଗି। ଆଉ ତମେ ଜାଣିଛ ଆଜିକାଲି। ଆମେ ପାଣି ସଞ୍ଚୟର ବହୁତ ଆବଶ୍ୟକତା ରହିଛି କାରଣ ଆଜିକାଲି ପାଣି ବହୁତ ନଷ୍ଟ ଷ୍ଟ କରୁଛନ୍ତି ନା ସମସ୍ତେ।
ହଁ କଣ କହୁଛ ସେ ପାଣି ସଞ୍ଚୟ ବିଷୟରେ କଥା ହେବା।
ହଁ ଚାଲ ଆଜି ଟିକେ ଆମେ ପାଣିର ବିଷୟରେ
ଠିକ୍ କାଇଲା। ଯେମିତି କିି ପିଇବା ରୋଷେଇ କରିବା ଚାଷ ଆଉ ଶିଳ୍ପ। ଘର କାମରେ ସବୁ ପାଣିର ଆବଶ୍ୟକତା ରହିଛି ନା।
ହଁ ତମେ ଠିକ କଥା କହିଲ କିନ୍ତୁ ଅନେକ ଲୋକ ଏବେ ବି ଅଛନ୍ତି ଯୋଉମାନେ ପାଣିକୁ ଉପଯୋଗ କରୁଛନ୍ତି ଯେମିତି କିି ଟାପ ଖୋଲା ରଖିଦେଇକି ଛାଡି ଦେଇକି ପଳାଉଛନ୍ତି। ଆଉ କିଛି ଅଦରକାର ଭାବେ ପାଣିର ବ୍ୟବହାର କରୁଛନ୍ତି ଏ ସବୁ ବହୁତ ଖରାପ ଅଭ୍ୟାସ ନା। ହ
ହଁ ଛୋଟ ଛୋଟ ଅସାବ ଅସାବଧାନତା ଭବିଷ୍ୟତରେ। ବଡ଼ ସମସ୍ୟା ସୃଷ୍ଟି କରିପାରେ ନା।
ହଁ ତୁମେ ଠିକ କଥା କହିଲ ଆଉ ତୁମରେ ଆମେ ପାଣି କେମତି ସଠିକ ବ୍ୟବହାର କରିପାରିବା ଆଉ ତାର ସଞ୍ଚୟ ମଧ୍ୟ କେତି କରିପାରିବା ତୁମେ ଜାଣିଛ କି ମତେ କିଛି କହିବ
ହଁ ପ୍ରଥମେ ତ ଆମେ ଆବଶ୍ୟକତା ଅନୁସାରେ ପାଣିକୁ ବ୍ୟବହାର କରିବା ଯୋଉଠି ବ୍ୟବହାର ଯେତେବେଳେ ବ୍ୟବହାର ଶେଷ ହେଇଯିବା ସେତେବେଳେ ଟବ ଟାକୁ ବନ୍ଦ କରିବା ଯେ ଯେତିକି ଦରକାର ସେତିକି ଟାଇମ ଟ୍ୟାପକୁୁ ଖୋଲିବା କାର୍ଯ୍ୟ କରିବା ତାପରେ ଟପ ଟାକୁ ବନ୍ଦ କରିଦବା
ହଁ ଠିକ କଥା କିଲ ତମେ ଆଉ ଆମେ ବି ଏମିତି କରିପାରିବା ଏବେ ତ ବର୍ଷା ଦିନ ବି ଆସିଲାଣି ପାଣି ନା ଯୋଉ ଘରେ ସବୁ ଯୋଉ ବର୍ଷା ପାଣି ଯୋଉ ସବୁ ହେଇଥିବ ସେଇ ବର୍ଷା ପାଣିକୁ କୁ ଆମେ ସଂଗ୍ରହ କରିକି କେମିତି ଗଛରେ ପାଣି ଦେଇପାରିବା ଆଉ ସେ ବର୍ଷା ପାଣି ଗୁଡିକ ମଧ୍ୟ ଆମେ ଅନ୍ୟ ସବୁ କାମରେ ବି ବ୍ୟବହାର କରିପାରିବା
ହଁ ସେଥିସହ ଯଦି କୌଣସି ପାଇପ ରୁ ପାଣି ଲିକ୍ ହଉଛି ତାହେଲେ ତୁରନ୍ତ ତାହାକୁ ମରାମତି କରିଦବା ଉଚିତ
ହଁ ତମେ ଠିକ କଥା କହିଲ ଆଉ ଆଜିକାଲି ବି ଆମେ ଆମ ପାଖ ଆଖରେ ଥିବା ବିଦ୍ୟାଳୟରେ ଯାଇକି ସେଇ ଛାତ୍ରଛାତ୍ରୀମାନଙ୍କୁ ପାଣିର ସଚେତା ପାଣିର ମହଵ ତ ବିଷୟରେ ସେମାନଙ୍କୁ ଆମେ ସଚେତନ କରାଇବା
ହଁ ଠିକ କଥା ପିଲାମାନେ ଯଦି ଛୋଟ ବଳୁ ଏଇ ଭଲ ଅଭ୍ୟାସ ଶିଖିଯିବେ ତାହେଲେ ଆଗ ଲୋକ ସମାଜରେ ଭଲ ପରିବର୍ତ୍ତନ କରିବେ ପରିବର୍ତ୍ତନ ଆସିବ ଭଲ
ହଁ ତମେ ଠିକ କଥା କହିଲ। ଆଉ ଗାଁରେ ଯୋଉ ଗାଁ ଆଉ ସହରରେ ଥିବା ପୋଖରୀ କୂଅ ଏବଂ ଜଳାଶୟକୁ ମଧ୍ୟ। ସଫା ରଖିବା ଦରକାର।
ଠିକ କଥା ଗଛ ଲଗାଇଲେ ମଧ୍ୟ ପାଣି ମାଟିରେ ପାଣି ଧରି ରିବ ଆଉ ବହୁତ। ଭଳ ଜଳ ଭୂତଳର ଜଳସ୍ତର ବି ବୃଦ୍ଧି ପାଏ।
ହଁ ତମେ ଠିକ କିଲ ଆଉ ଏବେ ତ ଆମର ଗ୍ରୀଷ୍ମ ଦିନ ହିଁ ଚାଲିଛି ଆଉ। ଏହି ସମୟରେ ପାଣିର ବହୁତ ଅଭାବ ଦେଖାଯାଏ ସେଥିଲାଗି ତ ଆମେ ବହୁତ ହଇରାଣ ବି ହୋଇଇଥାଉ ସେଥିପାଇଁ। ଏଇ ପାଣି ଗୁଡ଼ିକ ଯଦି ଆମେ ଯେତିକି ତାକୁ ସଚେତନ ପାଣିକୁ ସଞ୍ଚୟ କରିବା ପାଇଁ ଆମେ ଯେତିକି ସଚେତନ ହେବା। ପାଣିର ଯେତେ ଭଲସେ ବ୍ୟବହାର କରିବା ସେଗୁଡ଼ା ସବୁ ଆମ ପାଇଁ ଠିକ୍।
ଠିକ କଥା ସାଙ୍ଗ ପାଣିର ପ୍ରତ୍ୟେକ ବୁନ୍ଦାର ମୂଲ୍ୟ। ଥାଏ ଯେମିତି ଅମୂଲ୍ୟ ସମ୍ପଦ ହଉଛି ପାଣି ଟା।
ତମେ ଠିକ୍ କହିଲ ଆମେ ଯଦି ନିଜେ ପାଣି ସଞ୍ଚୟ କରିବା ତାହେଲେ ଅନ୍ୟମାନେ ମଧ୍ୟ ଆମଠୁ ଶ। ଦେଖିକି ସେମାନେ ବି ପାଣିକୁ ସଞ୍ଚୟ କରିବେ।
ହଁ ଯେମିତି ଘରେ ବାଲ୍ତିରେ ଗାଧେଇବା। ଆଉ ଗାଡି ଧୋଇବା ସମୟରେ କମ ପାଣିର ବ୍ୟବହାର କରିବା ଏଇଭଳିଆ ଛୋଟ ଛୋଟ ପଦକ୍ଷ। ପଦକ୍ଷେପ ନେଲେ ଏଇଭଳିଆ ଛୋଟ ଛୋଟ ପଦକ୍ଷେପରୁ ଆମର। ବ ବଡ ପରିବର୍ତ୍ତନ ଆସିବ
ହଁ ତମେ ଠିକ କଥା କହିଲ ଆଉ ଚାଷୀମାନୋନ ମଧ୍ୟ ପାଣି ସଞ୍ଚୟ କରୁ ପାଣି ସଞ୍ଚୟ କରିବା ଦରକାର ଯେମିତି କିି ମାନେ ପାଣିକୁ ବୁନ୍ଦା ବୁନ୍ଦା ପଦ୍ଧତିରେ ବା ଗଛରେ ଦବା ସେଠି ମଧ୍ୟ କିଛି ପାଣି ବି ସଞ୍ଚୟ ହେଇଯିବ। ଆଉ ଗଛ ବି ତାର ଠିକ ପରିମାଣରେ ପାଣି ପାଇଯିବ ନାଇଁକି।
ହଁ। ଆମ ନିଜ ସାଙ୍ଗ ମାନେ ଆଉ ପରିବାର ମଧ୍ୟ ପରିବାର। ମଧ୍ୟରେ ମଧ୍ୟ ପାଣି ସଞ୍ଚୟ କରିବାର ବାର୍ତ୍ତା ଦେବା ଉଚିତ୍।
ହଁ ତୁମେ ଠିକ କହିଲ ଆଉ ହଁ ଆମେ ସମସ୍ତେ ମିଶିକି କାମ କଲେ ଆମ ଭବିଷ୍ୟତ। ପିଢ଼ ପାଇଁ ବି ମଧ୍ୟ ଆଉ ଯେତିକି ପାଣିର ମାନେ ସଂରକ୍ଷଣ ବି ଆମେ କରିବା। ାର ଯଦି ଆମେ ଏଇ ପାଣି କୁ ସଚେତନ ଭାବରେ ବ୍ୟବହାର କରିବା।
ଠିକ କଥା। ତାହେଲେ ଆମର ଆଜିର ଏହି ଆଲୋଚନ ର ଆମେ ଗୋଟେ ପ୍ରତିଜ୍ଞା କ। ରିବା କି ଆବଶ୍ୟକ ଭାବେ କେବେ ପାଣି ଅନାବଶ୍ୟକ ଜାଗାରେ। ଏ କେବେ ପାଣି ନଷ୍ଟ କରିବା ନାହିଁ ଯେତିକି ଆବଶ୍ୟକ ସେତିକି ପାଣିର ବ୍ୟବହାର କରିବା।
ହଁ ଠିକ କଥା କହିଲ। ଯେମିତିକି ଆମେ ପ୍ରତିଦିନ ଏତେ ସାରା ପାଣି ବ୍ୟବହାର କରୁଛେ କିନ୍ତୁ ଆମେ। କେବେ ଭାବିଛେ ଆମେ ଭବିଷ୍ୟତ ପାଇଁ।
ଭବିଷ୍ୟତ ପାଇଁ କି ପାଣି ଆମେ ସଞ୍ଚୟ କରୁଛେ କି ନାହିଁ। ବହୁତ ଭଲ ପ୍ରଶ୍ନ ପାଣି ଥିଲେ। ହିଁ ଜୀବନ ସମ୍ଭବ ତେଣୁ ଏହାକୁ ସୁରକ୍ଷା କରିବା ହଉଚଛି ଆମ ମାନଙ୍କର। ଦାୟିତଵ ଅଟେ।
ହଁ ଏଇଟା ହିଁ ହଉଛି ଆମ ସମସ୍ତଙ୍କର ଦାୟିତଵ ଆଉ ଅନେକ ଲୋକ ଭାବନ୍ତି ପାଣି। କେବେ ଶେଷ ହବ ନାହିଁ କିନ୍ତୁ ଏହା ତ ଠିକ୍ ନୁହେଁନ ସେମାନଙ୍କ ଭାବନା ସବୁ ଭୁଲ।
ହଁ ପାଣିର ଅପଚୟ ବଢିଲା ଆଗାମୀ ପିଢି। ପାଣିର ସମସ୍ୟାର ସମ୍ମୁଖୀନ ହେବ।
ହଁ ତୁମେ ଠିକ କହିଲ ଆମେ ହିଁ ଆମେ ହିଁ ଆରମ୍ଭ କରିବା ଆମ ଘରୁ। ଆମେ ଯଦି ଆମେ ଯଦି ଆମ ଘରୁ ହିଁ ପ୍ରଥମେ ପାଣିର ସଞ୍ଚୟର ଆବଶ। ଅଭ୍ୟାସଟା ଆରମ୍ଭ କରିବ ତାହେଲେ ଧୀରେ ଧୀରେ ସମସ୍ତେ ମଧ୍ୟ ପ୍ରେରିତ ହୋଇକି ପାଣିକୁ ସଞ୍ଚୟ।। କରିବେ।
ଠିକ କଥା ଯେପରିକି ପନିପରିବା ଧୋଇଥିବା ପାଣିକୁ ଆମେ କଣ କରିବା ନା ଫୁଲ ଗଛରେ ଦେଇ। ପରାରିବା ଫୁଲ ଗଛ। ହଁ ଫୁଲ ଗଛରେ ବି ବ୍ୟବହାର କରିପାରିବା ସେ ପାଣିକୁ ନେଇକି ନ ଫିଙ୍ଗିକି ବାହାରେ ଏମିତି। ଉଁ ଯୋଉ ବାହାର ଏରିଆରେ ନ ପକେଇକି ତାକୁ ସଞ୍ଚୟ କରିକି ରଖିକି। ଏମିତି ଗୋଟେ ଜାଗାରେ ପରିବାକୁ ଧୋଇବା ତାକୁ ନେଇକି ଗଛରେ। ଦବା ସେ ପାଣିକୁ ନେଇକି ଗଛରେ ଦବା
ହଁ ଆଉ ଯେମିତିକି ଯଦି ଆମର କିଛି ଟାଇମରେ ଦରକାର ହେଉନି ଆମେ ଟ୍ୟାପ୍ ତାାକୁ ବନ୍ଦ ରଖିବା କି ଆମେ ଯେତିକି ପାଣି ଦରକାର ସେତିକି ଆମେ ଟ୍ୟାପ୍ ତାପରେ ପାଣି ନେଇକି ମାନେ ଅଲଗା ସମୟରେ ଟ୍ୟାପଟାକୁ କୁ ଚଲେଇବାନି ମନ ଇଚ୍ଛା
ଠିକକଥା ଏଇଭଳିଆ ଛୋଟିଆ ଛୋଟିଆ ସଞ୍ଚୟ କଲେ ଏଇ ସ ଛୋଟ ଛୋଟ ସବୁ ମିଶିକି ବଡ ପରିବର୍ତ୍ତନ ଆଣିପାରେ ନା
ହଁ ତମେ ଠିକ ଆଉ ଆଗରୁ ବର୍ଷା ଦିନ ବି ଆସୁଛି ନା ଆମେ ଯଦି ଚାହଁ ବା ଏଇ ବର୍ଷା ଦିନରେ ଯୋଉ ଛାତ ଉପରେ ଯେଉଁ ପାଣି ଆସୁଛି ସେ ଛାତ ଉପରେ ପାଣିକୁ ସଂଗ୍ରହ କରିବି ଅନେକ କାମରେ ଲଗାଇ ପାରିବା
ଠିକକଥା ଏହା ଦ୍ଵାରା ଭୂତଳ ଜଳର ଉପରେ ଚାପର ଚାପ କମ ପଡିବ ଭୂତଳ ଜଳ ଉପରେ
ହଁ ଆଉ ବି ଆଜିକାଲି ସ୍କୁଲ ଆଉ କଲେଜ ମଧ୍ୟ ମଧ୍ୟରେ ବି ଗୋ ସବୁଯାକ ମାନେ ସେମାନଙ୍କୁ ବି ବାର୍ତ୍ତା ଦେବା ଆବଶ୍ୟକ କ ଯେ କେମିତି ସେମାନେ ପାଣିକୁ ସଞ୍ଚୟ କରିବେ
ଠିକ କଥା ଯଦ ଯେପରିିକ ଯୁବପିଢି ଯଦି ସଚେତନ ହେଲେ ତାହେଲେ ସମାଜ ଆହୁରି ସଚେତନ ହବ।
ହଉ ତାହଲେ କଣ କହୁଛ ସାଙ୍ଗ ଆମେ ମାନେ ଯାଇକି ଆମ ଆଖପାଖରେ ଘରେ ଘରେ। ଯାଇକି ବ ଦେଇ ଆସିବା
ହଁ ସେମିତି ବି ଦେଇପାରିବ ଆଉ ସୋସିଆଲ ମିଡିଆରେ ମଧ୍ୟ ପାଣି ବଞ୍ଚାଇବାର ଭଲ ସନ୍ଦେଶ ପ୍ରଚାର କରିପାରିବା
ହଉ ସାଙ୍ଗ ତ ଠିକ କହିଲ ଯଦି ପ୍ରତ୍ୟେକ ଲୋକ ପ୍ରତିଦିନ ଅଳ୍ପ ଅଳ୍ପ ପାଣି ବି ସଞ୍ଚୟ କରିବେ ତାହେଲେ ମଧ୍ୟ ଆମର ବହୁତ ଲାଭ ହେବ
ହଁ ଠିକ କଥା ପ୍ରକୃତି ଆମକୁ ଯାହା ଦେଇଛି ତାହାର ଯତ୍ନ ନେବା ହଉଛି ଆମ ମାନଙ୍କର କର୍ତ୍ତ ତବ୍ୟ ନା
ହଁ ଆଉ ଆମେ ଆଜିଠାରୁ ନିଜେ ସଚେତନ ହେବା ଆଉ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା
ନିଶ୍ଚୟ ପ୍ରତ୍ୟେକ ବୁନ୍ଦା ପାଣି ଭବିଷ୍ୟତର ଆଶା ତେଣୁ ଏହାକୁ କୁ ସମ୍ମାନ ଦବା ଓ ସଞ୍ଚୟ କରିବା ହଉଛି ଆମ ମାନଙ୍କର କର୍ତ୍ତବ୍ୟ
ହଁ ଠିକ କଥା କହିଲ ଆଉ ତୁମେ କେବେ ଭାବିଛ କି ଗୋଟେ ବୁନ୍ଦା ପାଣିରେ ଆମର କେତେ ମୂଲ୍ୟ ରହିଛି
ହଁ କାରଣ ଅନେକ ବୁନ୍ଦା ମିଶିକି ନଦୀ ହୁଏ ନା ଆଉ ପୋଖରୀ ହ୍ରଦ ଅନେକ ଏଇ ଛୋଟିଆ ଛୋଟ ଛୋଟ ଗୋଟେ ଗୋଟେ ବୁନ୍ଦା ମିଶିକି ଅନେକ ପୋଖରୀ ଆଉ ନଦୀ ହ୍ରଦ ତିଆରି ହୁଏ ତାହେଲେ ଗୋଟେ ବୁନ୍ଦା ପାଣିର ବି ଭାଲ୍ୟୁ ଥାଏ
ହଁ ଆମେ ଯଦି ପ୍ରତିଦିନ ଟିକିଏ ଟିକିେ ପାଣି ନଷ୍ଟ କରିବା ତେବେ ବର୍ଷା ଶେଷରେ ଏହାର ପରିମାଣ ବହୁତ ବଢ଼ିଯିବ ଆଉ ଭବିଷ୍ୟତରେ ମଧ୍ୟ ଆମକୁ ଏଥିପାଇଁ ବହୁତ ହଇରାଣ ହେବା ପାଇଁ ପଡ଼ିବ
ସେଥିପାଇଁ ତ ଛୋଟ ଅଭ୍ୟାସ ଏଇଭଳିଆ ଛୋଟ ଛୋଟ ଅଭ୍ୟାସ ବଦଳେଇବା ଦରକାର କାର୍ ଯେପରି ପାଣି ନେଲା ବେଳେ ଯେତିକି ଆବଶ୍ୟକ ସେତିକି ନବା
ହଁ ସାଙ୍ଗ ମୁଁ ବି ଏମିତି ଦେଖିଛି କେତେକ ଲୋକ ବୋତଲରେ ଅଧା ପାଣି ନେଇକି ଛାଡି ଦିଅନ୍ତି
ହଁ ସେଇ ପାଣିକୁ ଗଛରେ ଦେଲେ ମଧ୍ୟ ଭଲ ହେବ ନା
ହଁ ତୁମେ ଠିକ୍ କହିଲ ଆଉ ଆମେ ଆମ ଘରେ ପାଖରେ ଥିବା ସବୁ ପିଲାମାନଙ୍କୁ କେମିତି ଛୋଟବେଳୁ ପାଣିର ମୂଲ୍ୟକୁ ଶିଖେଇବା ସେମାନଙ୍କୁ ପାଣିର ମୂଲ୍ୟ ବିଷୟରେ ଆମେ ଶିଖେଇବା
ଠିକ କଥା ପୋଷ୍ଟର ବନେଇବା ସ୍ଲୋଗାନ ଓ ଛୋଟ ଛୋଟ ନାଟକ ମଧ୍ୟରେ ସମସ୍ତ ତାଙ୍କୁ ସଚେତନ କରିପାରିବା
ହଉ ଠିକ୍ ଅଛି ଚାଲ ଆଜିଠୁ ଆମେ ଦୁଇ ଜଣ ମିଶିକି ନିଷ୍ପତ୍ତି ନେବା କେମିତି ଆମେ ପାଣିକୁ ସଞ୍ଚୟ କରିବା ଆଉ ସମସ୍ତଙ୍କୁ ମଧ୍ୟ ଶିଖାଇବା ସେମାନେ ବି କେମିତି ସଞ୍ଚୟ କରିବେ
ଠିକ କଥା ପାଣି ସଞ୍ଚୟ କେବଳ ନିଜ ପାଇଁ ନୁହେଁ ସମସ୍ତ ସମାଜ ପାଇଁ ମଧ୍ୟ ଆବଶ୍ୟକ ନାହିଁ।
ହଁ, ଠିକ କଥା କହିଲ। ଆଉ ତମ ସହ କଥା ହେଇକି ବହୁତ ଭଲ ଲାଗିଲା ଆଉ କିଛି ନୂଆ ବି ଶିଖିବା ପାଇଁ ମିଳିଲା।
ହଁ, ମୋତେ ବି ଭଲ ଲାଗିଲା ତମ ସହିତ କଥା କି? ହଉ ଏ ରଖୁଛି ପରେ କଥା ହବା। ହଉ